ନମସ୍କାର।
ନମସ୍କାର ବାନ୍ଧବୀ, ଶୁଭ ସଖାଳ।
ହଁ ଆଜି ଆମେ ରଜ କିଛି କଥାବାର୍ତ୍ତା ହବା ହବା।
ହଁ।
ଆ
ଆଜି ଆମେ
ମାନେ ରଜ ବିଷୟରେ କିଛି କଥାବାର୍ତ୍ତା ହେବା।
ହଁ।
ହାଲୋ।
ହଁ।
ରଜ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ। ପର୍ବ, ଏଇଟା ଖାଲି
ହୁଁ।
ଓଡ଼ିଶା ର ଗୋଟେ ବଡ଼ ପ୍ରସିଦ୍ଧ ପର୍ବ ଗୋଟେ। ଚାରି ଦିନ ଧରିକି ହୁଏ, କିନ୍ତୁ ଆମେ ଏଇଟାକୁ ତିନି ତିନି ଦିନ ଧରିକି। ପାଳନ କରିଥାଉ। ହାଲୋ।
ହଁ, ହଁ।
ହୁଏ, ଫାଷ୍ଟ ରଜ ନାଁ ହଉଛି। ଆମର ହଉଛି ଫାଷ୍ଟେ ହଉଛି ଆମର ସଜବାଜ, ତାପରେ। ପହିଲି ରଜ, ତାପରେ ରଜ ସଂକ୍ରାନ୍ତି, ତାପରେ ଭୂମି ଦହ
ହଁ।
ଏମିତି ଚାରି ଦିନ ଧରିକି ଆମର ଅଛି, କିନ୍ତୁ ଆମେ ତିନି ଦିନ ଧରି ପାଳନ କରୁ। ତ ପହିଲି ରଜ, ରଜ ସଂକ୍ରାନ୍ତି ଆଉ ଭୂମି ଦହନ।
ହୁଁ।
ଆପଣ ରଜରେ କଣ କଣ ସବୁ କରନ୍ତି?
ରଜ ରେ ନୂଆ ଡ୍ରେସ ପିନ୍ଧୁ। ପୋଡ଼ ପିଠା ଖାଉ, ଦୋଳିରେ ଝୁଲୁ।
ହୁଁ।
ସଜ ବାଜ ହେଉ।
କୁଆଡେ କୁଆଡେ ସବୁ ବୁଲିବାକୁ ଯାଆନ୍ତି।
ଭୁମିରେ ଚାଲୁ।
ହୁଁ।
ଆଗୁରୁ ଯେବେ କୃଷକ ଜାତୀୟ ପର୍ବ ଯେଉଁଥିରେ। କୃଷକ ମାନଙ୍କୁ ଅ‌ ଅ ବିଶ୍ରାମ ନେବା ପାଇଁ ଦିଆ ଯାଇ‌ ଥାଏ।
ହୁଁ।
ରଜରେ ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ ତିଆରି କରାଯାଇ ଥାଏ।
ଯେମିତିକିି ଏଇ ପୋଡପିଠା ହଉଚି ତାର ପ୍ରସିଦ୍ଧ ମାନେ ସେଥିରେ ହୁଏ। ରଜରେ ଫେମସ୍ ଗୋଟେ ପୋଡ଼ ପିଠାଟେ ହୋଇଥାଏ ହଁ। ସବୁ ବଡ ବଡ ଗଛ ମାନଙ୍କରେ ସବୁ ଦୋଳି ଲାଗିଥାଏ। ଝିଅ ପିଲାମାନେ ଦୋଳି ଫୋଳି ଖେଳନ୍ତି ବୁଲାବୁଲି କରନ୍ତି।
ପ୍ରଥମ ଦିନ ହଉଛି ସଜବାଜ ଯୋଉ ରଜରେ। ଝିଅମାନେ ସଜବାଜ ହୁଅନ୍ତି।
ହୁଁ।
ତା'ପର ଦିନ ହଉଚି ପହିଲି ରଜ। ତା'ପରେ ରଜ ସଂକ୍ରାନ୍ତି। ତା'ପରେ ଭୂମି ଦହନ, ତା'ପରେ ବସୁମ ସ୍ନାନ। ସୁମତୀ ସ୍ନାନରେ ଘରର ସ୍ତ୍ରୀ ଲୋକମାନେ ସକାଳୁ ଗାଧେଇ। ପିଢ଼ା ରଖି, ନିଜର--ଲଙ୍ଗଳ, ଲୁହା, ଶିଲ ଶିଳପୁଆକୁ ହଳଦୀ ରେ ସ୍ନାନ କରେଇ ସିନ୍ଦୁର ଲଗାଇ ଦିଅନ୍ତି। ଦୂପ, ଦୀପ ଲଗାଇ ଜଳାଇ, ବସୁମତୀଙ୍କୁ ପୂଜା କରନ୍ତି, ତା'ପରେ ଚାଷ କାର୍ଯ୍ୟଟି ଆରମ୍ଭ ହେଇଥାଏ।
ରଜ ସମ--ରେ ମାଟି ମାକୁ ବିଶ୍ରମ୍ ବିଶ୍ରାମ ଦିଆଯାଏ। ଏବଂ ଚାଷ ବନ୍ଦ୍ ରଇଥାଏ।
ଏଠାରେ ପିଲାଠୁ ବୁଢ଼ା--ପର୍ଯ୍ୟନ୍ତ ସମେ ସେ ରଜ ପା---ପାନ ଖାଇ, ମାନେ ଖୁସି ଖୁସିରେ ରଜ ପାଳନ କରିଥାନ୍ତି। ଆଉ କିଛି କୁହନ୍ତୁ? ର
ହଁ, ଏମିତି ସବୁ ଖେ ଯାଏ।
ଖେ ଖେଳା ଯାଇଥାଏ।
ହୁଁ।
ଝିଅ, ମାନେ ପୁଚି ଖେଳିଥାନ୍ତି, ବୋହୂ ଚୋରି ଖେଳି ଥାନ୍ତି। ଦଉଡ଼ି ଡ଼ିଆଁ ଖେଳିଥାନ୍ତି।
ହଁ!
ଘରେ ଘରେ ବହୂ ମାନେ-----ଝିଅ ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି। ସେମାନେ କାମ ଧନ୍ଦାରୁ ବିରତି ନେଇ। ଆନନ୍ଦରେ ସମୟ ବିତେଇ ଥାନ୍ତି, ପିଠା ପଣା ତିଆରି କରି।
ଓଲ୍ଲାସ ରେ ପାଳନ କରିଥାନ୍ତି। କୁଆଁରୀ ମାନଙ୍କ ଏହା ହେଉଛି ଏକ ଜାତୀୟ ପର୍ବ। ଏ--କୁ ଝିଅ, ବହୂ ମାନେ ଶ୍ରଦ୍ଧାର ସ--ତ ପାଳନ କରିଥାନ୍ତି।
ଥିବୀ ମାତା ରିତୁମତୀ ହୁଅନ୍ତି ବୋଲି ବିଶ୍ଵାସ୍ କରାଯାଏ। ସେଇଥି ପାଇଁ ଆମେ ବସୁମତୀ ସ୍ନାନ ଦିନ, ଗାଧେଇ ଦେଇ ଥାଉ।
ଇ ହଉଚି ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵର ସହଯୋଗର ପର୍ବ। ରଜପର୍ବ ଏକ ସାମାଜିକ ସୁସ୍ଥ ବାତାବରଣ ପର୍ବ ହୋଇଥିବାରୁ, ସମସ୍ତେ ଏହାକୁ ମନ ଭରି ଉପଭୋଗ କରିଥାନ୍ତି। ସମାଜ ଜୀବନ ସର ମଧୁମୟ କରିବା, ରଜ ପର୍ବର ଏକ ମୁଖ୍ୟ
ରଜ ପର୍ବ ଓଡ଼ିଆ ସ କୃତି ଓ ପରମ୍ ଜ୍ଵଳନ୍ତ ନିଦର୍ଶନ। ଏଇ ସମୟରେ ଚାଷ ବାସ କାମ ବନ୍ଦ୍ ରହିଥାଏ। ମାଟି ଖୋଳା, କି କିଛି ବି ଚାଷ କାମ। ଯାହା ଚାଷ ବାସ କରାଯାଏ। କିନ୍ତୁ ରଜ ତିନ୍‌ ଦିନ୍‌ ମଧ୍ୟରେ କିଛି ଚାଷ ମାଟି ଖୋଳା କାମ ବନ୍ଦ୍ ରହିଥାଏ।
ରଜ ପର୍ବ କେବଳ ଓଡିଶାରେ ବିଶ୍ଵ ପ୍ରସିଦ୍ଧନି ଅଟେ ଅର୍ଜନ କରିଛି, ଏହା ଓଡିଆ ମାନଙ୍କର ଏକ ବିଶେଷ ପର୍ବ।
ହଁ।
ପ୍ରବଳ ଗରମରେ ଧରଣୀ ଅସହାୟ ହୋଇ ଯେତେବେଳେ ଜଳ ଅଭାବରୁ ଯେତେବେଳେ ସଟପଟ ହଉଛି ସେତେବେଳେ ରଜ ପର୍ବର ଆଗମନରେ ଜାଣି ବେଶୀ ଆନନ୍ଦ ଉଲ୍ଲାସରେ ଏଇ ପର୍ବକୁ ପାଳନ କରିଥାନ୍ତି।
ହୁଁ।
ଗରିବ ନିର୍ବିଶେଷରେ ଏହି ପର୍ବ ସମସ୍ତେ ମିଳିମିଶି ଆନନ୍ଦ ଉଲ୍ଲାସରେ ପାଳନ କରୁଥାନ୍ତି।
ହଁ। ଏଠାରେ ଝିଅ ପିଲାନୁହେଁ ସମସ୍ତେ ଏଇ ପର୍ବକୁ ଖୁସି ଖୁସିରେ ପାଳନ କରିଥାନ୍ତି। ଯେମିତି ଝିଅ ପିଲାମାନେ ଦୋଳି ଖେଳିବେ ଲୁଡୁ ଖେଳନ୍ତି, ସେମିତି ପୁଅ ପିଲାମାନେ ତାସ, କବାଡ଼ି ଆଉ ଅନ୍ୟାନ୍ୟ ସବୁ ଖେଳମଣ୍ଡ ଖେଳିଥାନ୍ତି।
ଦେଶରେ ପାଳିତ ହୋଉଥିବା ରଜ ପର୍ବ ଏକ ଜାତୀୟ ପର୍ବ ଏହି ପର୍ବ ସାଧାରଣତଃ ଜେଷ୍ଟ ମାସରେ ପାଳିତ ହେଉଥାଏ।
ହଁ। ଆଷାଢ଼ ଲାଷ୍ଟ ଜ୍ୟେଷ୍ଠ ଏ ଓ ଉ।
ପ୍ରଥମ ବିଭିନ ପାନ ମସଲା ପ୍ରସ୍ତୁତ କରାଯାଏ, ତ ସେତ ପିଲାମାନେ ଦୋଳି ଖେଳି ଏମତି ରଜପର୍ବର ମୁଖ୍ୟ ଆକର୍ଷଣ ହଉଛି ପୋଡ଼ପିଠା।
ହଁ ପାନ ଆଉ ପୋଡ ପିଠା ଏଇ ଦିଇଟା ମୁଖ୍ୟ ଆକର୍ଷଣ। ଆପଣ କୁଆଡେ କୁଆଡେ ସବୁ ବୁଲିବାକୁ ଯାଆନ୍ତି ରଜରେ।
ରଜରେ ମୋ ପିଲାମାନେ ମନ୍ଦିରକୁ ଯାଇ ନଥାନ୍ତି। କିନ୍ତୁ ସଂକ୍ରାନ୍ତି ଦିନ ମନ୍ଦିରକୁୁ ଯାଇଥାନ୍ତି। ରଜ ପର୍ବ ହଉଛି ଝିଅ ମାନଙ୍କର ଏକ ସଜବାଜର ପର୍ବ। ନୂତନ ପୋଷାକ ପିନ୍ଧି ସେମାନେ ଚନ୍ଦନ ସିନ୍ଦୁରରେ ସୁସଜ୍ଜିତ ହୋଇଥାନ୍ତି, ସିନ୍ଦୁରରେ ଦୁଇ ପାଖରୁ ରଜରେ ଝିଅ ମାନେ ତିନି ଦିନ କଦଳୀ ପଟୁଆରେ ପ୍ରସ୍ତୁତ ଚପଲ ପିନ୍ଧିଥାନ୍ତି।
ହଁ।
ଆ ରଜସ୍ୱୋଲା ହୋଇଥାଏ। ତେଣୁ ସେମାନେ ଖାଲି ପାଦରେ ଚାଲି ନଥାନ୍ତି। ରଜ ପର୍ବ ରେ ପାଗ ମେଘୁଆ ହୋଇଥାଏ ଲୋକମାନେ ଏହାକୁ ରଜ ପାଗ ବୋଲି କହନ୍ତି। ଅନ୍ୟ କୌଣସି ସମୟରେ ଏଇପରି ପାଗ ହେଲେ ଲୋ କେ କହନ୍ତି ଆଜି ରଜ ପାଗ ପରି ଲାଗୁଚି। ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ରଜ ପାଗକୁ ଉପଭୋଗ କରିଥାନ୍ତି।
ହୁଁ ଏଇଟା ଗୋଟେ ଝିଅ ମାନଙ୍କର ବହୁତ ବଡ଼ ପର୍ବଟେ। ଏଇଥିରେ ଝିଅ ମାନେ ତାଙ୍କର ଓ ତିନି ଦିନ ଯାଙ୍କ ବହୁତ ଖୁସିରେ ପାଳନ କରିଥାନ୍ତି।
ରଜ ପର୍ବ ସବୁ ବର୍ଗ ର ଲୋକମାନଙ୍କ ପାଇଁ ଏଇ ପର୍ବ ହଉଛି ଓଡିଆ ମାନଙ୍କର ଜାତୀୟ ପର୍ବ। ରଜ ପର୍ବ ଓଡିଆ ମାନଙ୍କ ବ୍ୟତିତ ଅନ୍ୟ କୌଣସି ସମାଜରେ ପ୍ରଚଳିତ ନାହିଁ।
ହୁଁ, ଏହା ମୁଖ୍ୟତଃ କୃଷ ସି ଓ ନାରୀତ୍ଵକୁ ସମ୍ମାନ ଜଣେଇବା ପାଇଁ ତିନି ଦିନ ଧରି ପାଳନ କରାଯାଇଥାଏ। ବୋଲି ଜଣା ଯାଏ। ଏହା ବିଶ୍ଵାସ କରାଯାଏ ଯେ ଦିନ ମା‌ ଦିନ ମାନଙ୍କରେ ଧରିତ୍ରୀ ମାତା ରଜଶୋଳା ହୁଅନ୍ତି। ତେଣୁ ଚାଷ କାମ ବନ୍ଦ ରୁହେ ରଜ ଉଁ ଅ ରଜ ପର୍ବରେ କୁଆଁରୀ ଝିଅ ମାନେ ନୂଆ ପୋଷାକ ପିନ୍ଧିବେ ଏବଂ ପାଦରେ ଅଳତା ଓ ହାତରେ ମେହେନ୍ଦି ଲଗେଇ ମନ ଖୁସି କରି ବୁଲିଥାନ୍ତି। ଆଜ୍ଞା ନମସ୍କାର। ମୋର କିଛି କାର୍ଯ୍ୟ ଅଛି ବୋଲି ମୁଁ ରଖୁଚି ନମସ୍କାର।
ହଁ ହ।